ହୁଁ ହାଲୋ।
ହଁ କୁହ?
ହୁଁ କଣ କରୁଛନ୍ତି?
ଏଇ ରୋଷେଇ ତ ରୁଟି ବେଲୁଛି।
ସାରି କାଇଁ ଆଜି।
ସରିନି ଆଜି ଟିକେ ସେ ପୁଅଟା ଶୋଇପଡ଼ିଛି ଝିଅଟା ପଳେଇଲା ଟ୍ୟୁସନ୍ ଆଉ ତାପରେ ଭଜା ହେଇଗଲାଣି ଡାଲି ହେଇଗଲାଣି ଆଉ ରୁଟିଟା ବେଲୁଛି ଆଉ
ହଁ ହଁ ରୁଟି ରୁମକୁ ଦବାର ଭେଟି ଥାଏ।
ହୁଁ ଭାତ ରୁଟି ନା ନା ଭାତ ବି ହୁଏ ରୁଟି ବି ହୁଏ। ସେ ଶ୍ୱଶୁର ଶାଶୁ ସେମାନେ ସବୁ ଭାତ ଖାଆନ୍ତି ଆଉ ଦେଢଶୁର ଭା ଭାତ ଖାଆନ୍ତି ଆଉ ବାର ବାଲେ ରୁଟି ନହେଲେ ସେଇ ହଜବେଣ୍ଡ ବି ରୁଟି ଖାଆନ୍ତି। ଆଉ ଆଇଁଷୁ ଫଇଁଷ ହେଲେ ସେତେ ହେଲେ। ଥରେ ସେ ଶୀଘ୍ର ଟିକେ ଖାଇବା ପାଇଁ ବ୍ୟସ୍ତ ହୁଅନ୍ତ ତ। ଆଉ ଭାତ କରିକି ଡାଲି ଭଜା ଭଜା ଖଲାବେଳେେଟ୍ ହୁଏ ତ ସେଇଥିାଇଁ ଶୀଘ୍ର ରୁଟି ଡାଲି ଭଜା ଭଜା। ହେିବ ବେ ସେଇଏ ସେରିିଆ ନ ଖାଇ ସ ସେ ଟ ଖାଇା ନଁ କେ ଟେ। ଶୀଘ୍ର ସବୁବେଳେ ଶୀଘ୍ର ଖାଇବା ପିଇବା ସରିଗଲେ ଉ ଶୀଘ୍ର ଶୋଇଲେ ଶୀଘ୍ର ହଥିବ। ହଁ ସେଥିାଇଁଛି ହଁ। ସେ ସବୁବେଳେ ସେ ଆଡା ସଡେ ଯିବେ ବୋଲିଇ ଗାଡି ଯିବ ଟ୍ରାକ୍ଟର ଯିବ କି ସେ ବ୍ଲକ ଯିବେ ଶୀଘ୍ର ବାହାରି। ଶୀଘ୍ର ହଟିଲେ ଶୀଘ୍ର କାମ କରିବ।
ହ।
ସେଥିପାଇଁ ଶୀଘ୍ର ଶୀଘ୍ର ଖାଇକି ଶୁଅ ସବୁଦିନ ତ ସେଇ କ ଶୀଘ୍ର ଉଠ ଶୀଘ୍ର ଯେତେ ଶୀଘ୍ର ଖାଇ ପି ସୁଅ ଶୀଘ୍ର ଉଠ। ଏ ଛୁଆ ପିଲା ଘର ଦିଦିଟା ଛୁଆ କେ କଟର ସବୁବେଳେ। ଆଉ କାମ ସରିକି ଖାଇକି ଶୋଇଲା ଯାହା ହେଲେ ସାଢେ ଦଶଟା ଏଗାରଟା ହେଇଯାଉଛି।
ହଁ ଯାହେଲେ ବିି ଲେଟ୍ ହବ।
ହେଇଯିବ ମୁଁ ସିନା ତାଙ୍କୁ ସିନା ଖାଇବାକୁ ଦେଇଦେମି ସିଏ ପା କହିବେ ମୁ ତମକୁ ଖାଇବାକୁ ଆଗେ ଦେଇଦବି। ଧଥର ଲାଇାଇିବିଇର ଶୋଇିବ ମୁଁ ମୋର ଛଆଙ୍କୁ ଶୋଇିବି ମୋ କାମ ସରିବ । ମୁଁ ଶୋଇବି ଆଉ କାମ ନ ସାରିକି ଶୋଇବୁ ନା ଛୁଆ ଖାଇବେ ଛୁଆକୁ ସାଙ୍ଗେ ସାଙ୍ଗେ ଖାଇଦେବ। ଛୁଆଙ୍କୁ ବସେଇି ଖୁଆକୁ ପଡିବ ଘଣ୍ଟା ଟେ ଯାହା ହେଲେ ସିଏ ଖାଇସାରିଲେ ତୁ ଖାଇବୁଇ ଶାଶୁ ଶଶୁର। ତାଙ୍କୁ ଦବ ଖାଇବାକୁ ସେ ମାଆ ତାଙ୍କର ଖାଇ ଦିଅନ୍ତି ବାପାଙ୍କୁ ଦବ ଖାଇବାକୁ। ବାସନ ଦିଖଣ୍ଡ ଧୋଇବୁ ଏଇଠା ବାସନ। କାମ ନ ସରିଲେ ବାସନରେ ଲୁଗାପଟା ଯଦି ଖଣ୍ଡ ସଫା କରିଥିବୁ ସେଇଟା ସବୁ ପଡିଥିବ ଭାଙ୍ଗି ଭୁଙ୍ଗୀ ରଖିବୁ।
ହ କୋ ଯୋଉଟା ନକଲେ ନହବ।
ଯଉଡା ନକଲେ ହବ ଆ ସେ ସବୁବେଳେ ବ୍ୟସ୍ତ ହେଇଯିବେ ସେ ଶୀଘ୍ର କାହିଁକି ସରୁନି ତମର। ଆଜ୍ଞ ସରିବ ତମେ ଆମ କାମ ଟା କଲେ ତମେ ଜାଣିପାରିବ ଶୀଘ୍ର କାହିଁକି ସରୁନି। ଯେ କହିବ ଆଉ ସେଇ କଥା ଟା ଛୋଟ ଛୁଆଟେ ଯେ। ତମେ ଖାଇଦଉଛ ଶୋଇ ପଡୁଛ ରୋଷେଇଟା। କରୁଛୁ ଛୁଆା କେଁ କଟର ହୋଇଥିବ ଛୁଟା କଉଥିବ କାଖା ସେଠି ରଷେଇ କରୁଥୁ। କି ଛୁଆ ଟା କହୁଥିବ ଜୋର। ଯ ଗର୍ବରେ ଥିବ ମତେ କା ମତେ ଖୁଆ ଖାଇବାକୁ ଦେ ଥୁ ଟି କରଲୁ ମୁଁ ରୋଷେଇ କର । କେମିତି ସେଇଟା ଶୀଘ୍ର ହେଇପାରିବ ଆଉ ସେଇ ଜିନିଷ ଟା ବୁଝିବା ଦରକାର ସେ। କହିବା ତ ଶୀଘ୍ର ଉ ଶୀଘ୍ର କାମ ସାରିଲ ତୋର ତ ସରିବନି ତୋର ତ ସରିବନି। ହ ।
ଏଟାକୁ ସେ ବୁଝିବି ଛୁଆକୁ ଧର।
ସେଇଠପ ସେଇ କଥା କହିଲି ହଁ ସେଇ କଥା କହିଲି ମ ଗୋଟେ ଦିନ ଗୋଟେ କାମ କର । ଗୋଟେ ଦିନ ଅଫିସ ଯାଅନା ଯାଅନା ଗୋଟେ ଦିନ। ଗୋଟେ ଦିନ ପୁରା ଟୋଟାଲି ରହିବ। ଘର କାମ କରିବ ଛୁଆଙ୍କୁ କରିବ ଛୁଆଙ୍କୁ ଖୋଇବ ପେଇବ କରିବ ରୋଷେଇ ବାସ କରିବ ଛୁଆ ଙ୍କୁ ଖାଇବାକୁ ଦେବା ସବୁ। ା କରିବ ସବୁ କରିବ ଗୋ । ଜାଣିପାରିବ ଆଉ କହିବନି ଯେ କାହିଁକି ସରିଲାନି କାହିଁକି ତୋର ଲେଟ୍ ହଉଛି ଆଉ କହିପାରିବନି। ଏ ଯେମିତି କମେଡି ବାହାରି ଥିଲା। କମେଡି ବାହାରିଥିଲା କହିଲା କଣ କରୁଛି ସେ କିଏ କାମ କରୁଛି। ତା ସ୍ତ୍ରୀ କି ଯେମିତି ହେଠୁ ସେ। ସେ ପୁଅ ପିଲାଟା ସ୍ତ୍ରୀ ଲୁଗାପଟା ସବୁ ଗାଧେଇ ପାଧେଇ ପିନ୍ଧିଲା। ପିନ୍ଧି ପାଧି ସେଠୁ କଲା ଆଡେ ରୋଷେଇ କରୁଛି ଆଡେ ତା ଛୁଆ ହେଇଲା ଝାଡା ବସିଛି। ତା ଝାଡା ବସିଛି ଜଣେ ଧୋଇ ଦେଇଛି ପୁଣି ଆଉ ଜଣେ ଆସିଲା ମୁଁ ପୁଣି ଝାଡା ବସିଛି। ସେଇ ଭଳିଆ କଥା ସେଏ ଏକ ନାଁ ଏବେ। ସ୍ତ୍ରୀ ଲୋକଙ୍କର ବହୁତ କାମ ସେ ଏତେ କଥା କରୁଛନ୍ତି ହେରା ଗୋଟେ ଦିନରେ ମୁଁ ଏମିତି ହେଇଗଲିଣି ଆ ସେ।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
କରିଲେ ଜାଣିବ ଛୁଆଙ୍କୁ ସମ୍ଭାଳିବା କେତେ କଷ୍ଟ।
ଉଠିଳା ଆଳୁ ଯେ ସିଏ ମାନେ ବିଛଣାକୁ ଗଲା ପନ୍ତ କାମ ସରୁନି କହିଲା ଭଳିଆ।
ସରିବନି ସେ ବା ମୋ ପୁଅ ପଚାରୁଥିବ ସବୁବେଳେ ମାମା ତୋ କାମ ସରିଗଲା। ହଁ ମାମାଲୋ ତୋ କାମ ସରିଗଲା ପୁଅ ମୋ କାମ ସରିବନିଲୋ ବାପା ତୋ ଠାକୁର ପୂଜା ସଇଲା ତୋ ରୋଷେଇ ସଇଲା ମତେ ପଚାରିବ ତତେ ପା କହିଥିଲି ଖାଇବାକୁ ଦବୁ ବୋଲି। ମୁଁ କହିବି ଚାଲୁନୁ ଜଦି ଖାଇବାକୁ ଚାଲ। ତତେ ବା କହିଥିଲି ଖାଇବା କରିବୁ ବୋଲି ଖାଇବା କରିନୁ କି ଆଜି ଆସି ମତେ ପଚାରୁଛି ଆଜି ଆମର ତିନି ଚାର ତିନି ଜଣ ଘର ଲୋକ ହେଇଥିଲେ କୋଉଠି କଣ ହଉଥିଲା କାମ କେଆଣି ତିନି ଜଣ ଲୋକ ଖାଇଲେ ସକାଳେ। ତାପରେ ତାଙ୍କ ପାଇଁ ଖାଇବା ପିଇବା ଗଲା ତା ବାବା ହାରିକା ଖାଇଲେ ରୁଟି ପରଟା ଭଜା ଭୁଜି ହେଲା ସକାଳୁ। ଇଏ ତାପରେ ଖାଇ ନଥିଲା ଆ ପାଇଁ କରିଦେଇଥିଲି ଗୋଟେ ପରେ ଟା ରଖିଥିଲି ମୁଁ କହିଲି ବାବାଙ୍କୁ ଖାଇବାକୁ ଦେଇଦେଇକି ଏଇଠି ଖୋଇଦେବି। ହେଠୁ ତୋତେ ପା କହିକି ଯାଇଥିଲି ଖାଇବା କରିଥିବୁ ବୋଲି। ମୁଁ କହିଲି ହଁ ହଁ ମୁଁ ଯାଉଛି ସେଠି ମୋବାଇଲଟା ଦେଇଦେ ସେ ଟିକେ ନେଇକି ଗଲା ମୋବାଇଲବଟା। ତାପରେ କଣ କଲି ନା ସେଠୁ ସାଙ୍ଗେ ସାଙ୍ଗେ ତା ବାବାଙ୍କୁ ଦେଇକି ପଛେରେ ଦେଇ ଦେଇକିରି ଭଜା ଫଜା ଦେଇ ଦେଇଚି। ଯାଇକି ତାକୁ ବସିକି ଖୁଏଇଦେଲି ସେ ବାପା ଆସିଲେ ସେ ମା ତାଙ୍କର ଖାଇବାକୁ ବାପାଙ୍କୁ ଦେଇଦେଲେ। ଆଉ ତାକୁ ଅଧଘଣ୍ଟା ପଇଁଚାଶ ମିନିଟ୍ ନଗଲେ ସେ ତା ଖାଇବା ସରିବନି। କଣ କରିବା ଖାଉ ଖାଉ ନାହାନ୍ତି। ସବ ମୁଦୁ ମତେ କହୁଛନ୍ତି। ପୁଣି କହୁଛନ୍ତି ମୋବାଇଲ ଟା କାହିଁକି ଦୋଉଛନତି ମାନେ ମୋବାଇଲ ଟା ଯଦି ନଦବୁ ସିଏପା ତାଙ୍କୁ ଧମକେଇକି ଖୋଇ ଦିଅ କେବେ? ଆଉ ମୁଁ ଏମିତି କେମିତି କୁଆଡେ କଣ ରୋଷେଇ ଶୀଘ୍ର ସାର ଖାଇବି ପୁଣି ଆଡେ ଛୁ ଉଆ ଆସି ବ୍ୟସ୍ତ ହୋଉଚି ଖାଇବା ନାକି ତାକୁ ମୋବାଇଲଟ ଦେଇଦେଲେ ସେ ପାଞ୍ଚିମିନଟ୍ ଅଧଘଣ୍ଟା ଦଶ ମିନିଟ ଥୟ ହେଇକି ବସିଯିବ ଯେ ମୁଁ ତମକୁ ଖାଇବାକୁ ତା ଭିତରେ କରିକି ଦେଇଦେବି। ଆଉ ସେ ଜିନିଷ ସେ ବୁଝୁନାହାନ୍ତି ସେଦିନ ହେମିତି କହିଲେ। ମୁଁ କହିଲି ଯଦି ତମେ ଏମିତି କହୁଛ ମାନେ ତମକୁ ଖାଇବାକୁ ଦେବି ତାଙ୍କୁ ଖାଇବାକୁ ଦେବି ତମ ଖାଇଆସାରିବ ତାଙ୍କୁ ବି ଖୁଇଦବ। ମୁହଁଧୋଇକି ମୁଁ କହିଲି ସେଦିନ। ଯଦି ତମେ ଯଦି ମୋବାଇଲ ଦେବିନି କହୁଛ ତମକୁ ଖାଇଆ ଦିଆହବ ତାଙ୍କୁ ଖାଇବା ଏକା ସାଙ୍ଗରେ ଥୋଇବି ତମ ଖାଇବା ସରିବ ତାଙ୍କୁ ବି ତମ ସେଇଟାପା ମୋର ବି ଟେନସନ ସରିଯିବ। ମୁଁ କାହିଁ ଅଯଥାରେ ଫୋନ ଦେଇକି ଛୁଆଙ୍କୁ ଇଏ କରି ତାଙ୍କର କଣ ଭଲ ମୁଁ କଣ ଜାଣିନେହି କି ଫୋନ ଟା ଖରାପ ବୋଲିକା। ସିଚୁଏସନରେ ପଡିକି ଜଣେ ସବୁ ଜିନିଷ ସମସ୍ତେ କରନ୍ତି। ସିଚୁଏସନରେ ସମସ୍ତେ ବାଧ୍ୟ ଗୋଟେ ଯାହା ହେଲେ କାମଟେ ଜଣେ ଖାଇବାକୁ ମାଗୁଛି ତା ଛୁଆଟେ ମାଗିଲେ ବି ଜଣେ ଆସି ବସି ତୁ ଜାଣିଚୁକି ସୁଆମୀ ଶାଶୁ ବସିଚନ୍ତି। ତୁ ତା ଛୁଆଟାକୁ ନେଇକି ପଳେଇବୁ ସେ ବସିଥିବେ ଖାଇବାକୁ କଣ ସମ୍ଭବ।
ହଁ।
ଅତି ବ୍ୟସ୍ତ ହେଲେ ଅତି ଅତି ଯଦି ବ୍ୟସ୍ତ ହୁଏ ମୋ ପୁଅଟା ଜମା ସମ୍ଭାଳି ହବନି ତା ମାଆ ଥାଆନ୍ତି ମୁଁ ପଳାଏ ମୋର ଖୋଇଦେଇକିରି। ନହେଲେ ମୁଁ ମୋ ଖାଇବା ତାଙ୍କୁ ଦେଇ ଯଦି ଖୋଇଦୋଉଥୁମି ଖାଇବା ପାଖରୁ ଉଠିକି ଆସିକି ଆଙ୍କୁ ଖାଇବାକୁ ଦେଇ ଦେଇକି ବାପାଙ୍କୁ ଯିମି ପୁଣି ଖୋଇବି। ଏମିତି କରୁଛି କି ଆପଣ ଆଭା କହିବେ ତୋର ଶୀଘ୍ର କାହିଁକି କାମ ସର ନେଇ ମୁଁ କହିଲି ଯେ ଦାୟିତ୍ବଟା ଯିଏ ଦାୟିତ୍ଵଟା ନବ ତାପରେ ସବୁ ଜିନିଷ ଆସିବ। ଯିଏ ଦାୟିତ୍ଵ ନ ନବ ତାକୁ ସେ କିଛି କହିବେ କି? ଯେ ମା ଜଣେ ଦଉଛି ଜଣେ ତାକୁ ମାଗିବ ଜଣେ ନ ଦଉଛି କେବେ ଜଣେ କାହାକୁ ମାଗିବନି। କ ମୁଁ ହୋଉଚି ମୁଁ ହୋଉଚି ସେଇଆ ଆଉ କଣ ଆଉ ରୋଷେଇ ବାସ କଣ କଲ। ରୋଷେଇ ରୁଟି।
ହଁ ରୁଟି ହେଇଚି ଡାଲି ଆଉ ଆଳୁ ଚକଟା ହେଇଚି। ବାତ ବି କରଚି ବାତ ବି ଖାଉଁ।
ରାତି ପାଇଲେ ରୋଷେଇ ରୋଷେଇ ରୋଷେଇ କର।
ଆଉ
ଦିନେ ଦିନେ ମୁଁ କହିବି ରୋଷେଇରୁ ଛୁଟି ନାହିଁ। ଭୋଜିଆ ତ ଯୋଉ ଦିନ ଥିବ ଆମର, ଯାହାକୁୁ ଗୋଟେ ଦିନ ଖାଇବ କିି ଶୋଇ ପଡ
ରେଷ୍ଟ ସେ ଗୋଟେ ଦିନ ଯଦ ଭୁଝିବା ଟିକ ରେ ମ ଖାଇବାକୁ ଖାଇବା ଟେନସନ ନାହିଁ। କିଛି ନ ଖାଇବୁ ମୁଁ ସେ ଚୂଡା ମୁୁଣ୍ଡ ପ ସେ ଖାଇଥିବି ମୁନ୍ତୁ ରୋଷେଇ କରିବୁ ଆଜି ଯେ ତାଙ୍କର ସବୁ ହଜିଇଥିବ ମୋର ବାର ବାର ଥିବ, ମନେଙ୍କର ଏକା ଖାଇବା ଥିବ ବାର, ମୋ ସେ ଟା ଏକାେ ଆ ଖାଇନି ରାତିରେ ଖାଇନି ଆ ନା ଣ୍ଡେ ଟାରେ ଦ ଦିନେ ଦିନ ରୁ ନ ହେଇଥିବ ନ କରିଥମି ମୁଁ ରାତିରେ ଚୁଡ଼ ଗୁଣ୍ଡ ଖାଇଦି
ହଁ ମୁଁ ଜଣଙ୍କ ପାଇଁ କଣରେ ବନେଇବ ହଁ
ଵ-ନିଜେ ବନେଇବାକୁ ଭାରି କଷ୍ଟ। ଏ ସମସ୍ତଙ୍କ ପାଇଁ ବନଉ ତୁ ନିଜେ ପୁଣି କରିକି ଏକ୍ସଟ୍ରା ଖାଇବୁ ନା। ଅଯଥା ପରିଶ୍ରମ। ଆଉ ସେ ମା ଲୋ ମା। ଇଏ କରିକି ଦେଇଦବା ଆଉ ନାଇଁ। ସେଇ ସିଏ ସେମିତି କରିକି ଦେଲା ବାଲା କେବଳ ବାପା ବୋଉ ଅଛନ୍ତି। ଆଉ କେହି ନାହାନ୍ତି।
ଆଉ ସେଟା ବି ଗୋଟେ ବା ଟିକିଏ କଣ କାମ କରିଦେଲେ କହିବ, ମୋ ଝିଅ ଆଜି କେତେ କାମ କରିଦେଲା। କି ମା ଲୋ ତୁ କିଛି କରନା। ତ ଦେହ ଭଲ ନାଇଁ। ଏଇ କଥାଟାକୁ କିଏ କହିବେ କି ବାହାହେଲା ପରେ?
କରନା କି ଦେ ତୁ ଆଗେ ଖାଇଦେ ତାପରେ ଯାହା କରିବୁ।
ହଁ।
କେବଳ ସେ ହିଁ କହିପାରିବ। ଆଉ କାହାର
ନାଇଁ। କିଏ ଦି ଥର ପଚାରିବ? ତୁ ଦେହ ଖରାପ ଥିନେ ବି କରିବୁ। ନଥିନେ ବି ତୁ କରିବୁ। ଏ ଶାଶୁଘରେ ଏଇଆ।
ୟା ହଉଛି ଜିନିଷ। ଆଉ କିଛି ନାହିଁ। ମା ଶାଶୁ ଶ୍ଵଶୁର ଆଉ ବାପା ମା ଫରକଟା ହଉଛି ଏଇଆ। ସେଠି ଏ ଏଠି କମ୍ପଲସୋରି କରିବୁ। ଯେତେ ଯାହା ହେଲେ ବି କରିବୁ। ହଁ ଭଲ ମନ୍ଦ ସେ କହିପାରିବୁ କି ଆଜି ମୁଁ କରିପାରୁନି। ଏଇଟା ତମେ କର। ଦିଅ କହିପାରିବ ସେଇଟା ତାଙ୍କ ଇଚ୍ଛା। ଇଚ୍ଛା ହେଲେ କରିବେ, ଇଚ୍ଛା ନହେଲେ ନାଇଁ। କିନ୍ତୁ ମା ଯଦି କହିବେ, ନା ମ ଝିଅଟା ଦେହ ଭଲ ନାହିଁ। ମ ଝିଅ କରିପାରିବନି। ମୁଁ କରିଦିଏ କାମ।
ମୁ ହଁ ମା ଶାଶୁ ସବୁ ଅଲଗା ନା।
ସେୟା।
ବାପଘର କଣ ପାଇଁ କହିଛି? ଶାଶୁଘର କଣ ପାଇଁ କହିଛି?
ହୁଁ ବା ସେଇଆ। ସବୁବେଳେ ମୁଁ କହିବି।
ହେ ବସିପଡ଼। ଯେ ଯାହା କହିଲେ, ମୁଁ ଶାଶୁ ମୁଁ ସବୁବେଳେ କହିବି ମୁଁ ଶାଶୁ ଶାଶୁ ଘର। ଏଟା କଣ ବାପଘର ହବ ନା କଣ? ଯେତେ ଯାହା କହିଲେ ହେଇପାରିବନି। ହେଇପାରିବନି। ମା ଯେମିତି ଭାବିବ, କେବେ ବି ଏଠି ଭାବି ପାରିବେନି ସେମିତି।
କେହି ବି ଭାବିବେନି। ସେ ସ୍ଵାମୀ ବି ଏତିକି ଭାବିପାରିବେନି।
ହଁ ବା ଯଉଁ ସେ ତାଙ୍କୁ ଖାଇବା, ପିଇବା, ତାଙ୍କ ଦାୟିତ୍ଵ ନଉଥିବ, ଭଲ ମନ୍ଦ କରୁଥିବ ସେ ଭଲ।
ତାହେଲେ ହଁ
ସେଇଥିରେ ଟିକେ ହେଲେ ଆଉ ସେ ଶୁଣେଇବାରେ ଢିଲା ଦେବେନି। ସବୁ ଘରେ ସେଇଆ। ସବୁ ଘରେ ଏ ମ
ପ୍ରତିଟି ଘରେ ସେଇଆ ହିଁ ହଉଛି।
ବହୁତ ମାନେ ଏଇ ସବୁ ଜିନିଷରେ ବହୁତ ତ ରେୟାର ଅଛନ୍ତି ଯିଏକ ବୁଝନ୍ତି। ଯେ ମୋ ସ୍ତ୍ରୀ ଟା ହଇରାଣ ହଉଛି। ଏଇ ଜିନିଷଟା କଲା। ମୁଁ ତାକୁ ସପୋର୍ଟ କରିବି। ମୁଁ ତାକୁ ଟିକେ କରିଦେବି ତା ସାଙ୍ଗେ ମିଶିକି। ସେ ଛୁଆଟା ହଇରାଣ କରୁଛି। ମୁଁ କରିଦେବି। ବହୁତ ଅଛି।
ଆଖି ଆଗରେ ଦେଖୁଥିବେ ଜିନିଷଟା, ସେ ବୁଝିପାରୁଥିବେ। ଆଉ ଜଣେ ଜଣେ ଅଛନ୍ତି, ସେ ଯେତେ ଜାଣିନେବି, ଦେ କିଛି କିଛି ଫରକ୍ ପଡିବନି। ଓଲଟା କହିଦେଇଥାନ୍ତେ କଣଟା କରୁଛି? ଏଇତ ରନ୍ଧାବଢ଼ା ଟିକେ କରିଦଉଛି। ଏତିକି ତ କଥା ଆଉ।
ହଁ ହଁ ହଁ। ସେୟାବା। କଣ କାମ କି? ଖାଲି ତ ରାନ୍ଧି ବାଢ଼ିକି ଖାଇବା। ଆଉ କଣ କାମ?
ହଁ। ସ୍ତ୍ରୀ ଲୋକଙ୍କର କେତେ କାମ କେହି ବୁଝିବେନି।
ଆଉ। ଛୁଆଟା ତା କମିଗଲା ନା ଇୟେ।
ହଁ ଟିକେ କମିଛି। ଶୋଇଛି। ତାକୁ ଟିକେ ଭଲ ଲାଗିଲା। ଯେ ଉ ସୋଇଛି।
ସେଟା ଯଦି କମିଯିବ କମିଯିବା। ନ କମିଲେ ହେଟା ଟିକେ ଗେଟାଳିଆ ଭଳିଆ ରୁହେ ଯେ ହେଟା ପରାସ କାନ୍ଦନ୍ତି। ହୁଁ ହୁଁ ଆଇସ୍ ମାରିଦେ। ହଁ ଆଇସ୍ ମାରିଦେଲେ ହବ ଠିକ୍ ଠାକ୍ ସେ କ ଆମର ବା ସେ ମୋ ପୁଆଟା ଟିକେ ଗଟାଳିଆ ଭାର ରହିଥିଲା ତାପରେ ସେ ତାଙ୍କ ଯେଇ ଜେ ଯୋହବେ ଜଣେ ଘର ପାଖରେ ସେ ଦେଖିଲେ ଏଇଟା ଗେଟାଳିଆ ଭଳିଆ ରହିଛି ଆଉ ଆକୁ ବରଫ ମାରିଦେ। ସେ କମେଇବା ହେଠୁ ପୁଣି ଆସ୍ତେ ଆସ୍ତେ ଆସ୍ତେ ବରଫ ମାରିବାକୁ ଜମା ଦେଖେଇବନି। ଖାଲି କାନ୍ଦିବ ବହୁତ କଷ୍ଟରେ ତାକୁ ଲଗେଇକି ହଁ
ତମର ରୁଟି କେତେ ପଟ କର? ତମେ ତ ପଟେ କି ଦି ପଟ ଖାଉଥିବ କଣ ବୋଧେ।
ହେଲୋ।
ମାନେ ରୁଟି କେତେ ପଟ କର?
କଣ କହିଲ?
ଏନା ରୁଟି କେତେ ପଟ କର?
ହଁ ହବ ଦଶ ପନ୍ଦର ପଟ ହବ ହେଲାଣି କଲିଣି ଚା ଛପଟ ଆଉ ଚାରିଛପଟ ହବ।
ହେଲେ ଏତେ କିଏ ଖାଆନ୍ତି।
ଖାଇବେ ଆଜି ତାର ଆମର ଆଜି ଗୁରୁବାରେ ତାପରେ ସେ ହଜବେଣ୍ଡ ବି ଖାଆନ୍ତି ଛୁଆ ଖାଆନ୍ତି।
ଓହୋ ହେଟା ତମ ଶଶୁର ଯେ ବାପା ସିଏ
ହଁ ସେ ଭାତ ଦେଢଶୂର ଭାତ ଖାଆନ୍ତି ମା ଭାତ ଖାଆନ୍ତି।
ତମ ଯାଆ ନାହାନ୍ତି କି?
ହଁ। ଭାତ ବସିଛି ଚୁଲିରେ ଚୁଲିରେ ଚୁଲିରେ ବସଉଛନ୍ତି ଭାତ।
ଓ ଚୁଲି ଭାତ ବସେଇଛନ୍ତି।
ହ ଭାତ ହସୁଛନ୍ତି ମୁଁ ମଜା ହେଇସାରିଲାଣି ଡାଲି ହେଇସାରିଲାଣି ରୁଟି ଟା ବେଲିକି କରିଦେବି। ଚଲିବା ଘରେ କରୁଛନ୍ତି ହେଠି କରିଦେବି ଅଳ୍ପ ରୁଟି କରିଦେମି ବହୁତ ରୁଟି ହେଲେ ମିଶିକି କରନ୍ତି ଆଉ ସୋମବାରଟା ବହୁତ ରୁଟି ହୁଏ ଆଉ ହୁଁ ବାପା ବି ଖାଆନ୍ତି।
ହଁ।
ଆଉ ଭାତ ଖାଲି କେବଳ ଭାଇ ଖାଆନ୍ତି ମା ଖାଆନ୍ତି ଆଉ ଆଉ ସ ସବୁ ଦିନେ କମ କମ ରୁଟ ହୁଏ ରୁଟ ହୁଏ ସେ ଯାଇକି ବାର ନଥିଲେ ବି ସେ ହବ ଛୁଆ ଯାହାରେ ସେଣ୍ଟି କାଇଁ ବଡ଼ ଝିଅଟେ ଦି ତିନି ଜଣ ଯାକ ଯଦି ଚା ଛପଟ ଖାଇବଯା ଆଉ ଆଉ ଯାହା ଯିଏ ଖାଇବେ ତା ବାବା ଯଦି ଖାଇବେ ଯିଏ ହେଲେ ଖାଇବେ ଆ। ମୁଁ ଖାଇଦିଏ ମତେ ରାତିରେ ବେଳେ ବେଳେ ଭାତ ଇଚ୍ଛା ହବନି ମୁଁ ଖାଇଦିଏ ରୁଟି ଥିଲେ। ନହେଲେ ଭାତ ଖାଏ ସେମିତି କିଛି ନାହିଁ ଆଉ ବାର ଥିଲେ କମ୍ପଲସରି ଖାଇବୁ